ହ୍ୟାଲୋ
ହଁ ବନ୍ଧୁ କୁହନ୍ତୁ ଆପଣ ଯୋଉଁ ଆପଣ ଯେଉଁ ଆପଣଙ୍କ ଭାଇଠୁ ଫୋନ୍ ଆଣଲେ କଣ ପାଇଁ
ଆଜ୍ଞା ଆପଣ କହିଲେ ବୋଲି ମୁଁ ଫୋନ୍ କୁ ତାଙ୍କ ଠାରୁ ଆଣିଲି ନହେଲେ ମୋର ଆଣିବାର କିଛି ଇଚ୍ଛା ନଥିଲା।
ଆପଣଙ୍କ କିଛି ଇଛା ଇଚ୍ଛୁକ ଥବ ଯେ ଆପଣ କିଛି କିଛି ଆଣି ଆଣିକି କିଛିଟା ତା ଧରୁ ପଇସା
ନାଇଁ। ନାଇଁ ଆପଣ ଯୋଉ କହିଲେ ଏଥିରୁ କିଛି ଅର୍ଥ ବାହାର କରିବାର ମୋର ଉଦ୍ଦେଶ୍ୟ ନାହିଁ ଆଉ ଉଦ୍ଦେଶ୍ୟ ସେ ଥିଲେ ମଧ୍ୟ ସିଏ ତାଙ୍କର ସେଥିରୁ କିଛି ଦେବେନି ପଇସା ଆସିଲ ମାତ୍ରେ ସେ କୁଆଡେ ଯିବା ଆପଣ ତାଙ୍କୁ ଦେଖା ରଖା କୁ ପାଇବେନି ଆଉ
ଯେମିତିଆ ଯଦି ଆପଣଙ୍କ ଭାଇ ସେମିତିତା ହେଲେ କିଛି ଲାଭ ମିଳିବନି
ଆପଣ କହୁଛନ୍ତି ମତେ ମୋ ଭାଇ ସହିତ ତୁଳନା କରୁଛନ୍ତି।
ହଁ ଆପଣଙ୍କୁ ତୁଳନା କରିବିନି ଆପଣ ମତେ ମିଛ କଥା କହୁଛନ୍ତି।
ମୁଁ ଆପଣ ମିଛ କଥା କହୁଛି ତାହାଲେ କୋଉଁ ଆପଣ କୋଉଁ କ୍ଷେତ୍ର ରେ ମିଛ
ଏ ଯୋଉ ଆସିବ ପଇସା କ୍ଷେତରେ ମିଛ କଥା କହିଲେ
ପୁଅ ପଇସା କ୍ଷେତ୍ର ରେ ଆପଣ ଯଦି ଆପଣ ଯଦି ଆପଣ ଯଦି ଦଶ ଟଙ୍କା ମିଛ କଥା କି କୋଡିଏ ଟଙ୍କା ମିଛ କଥା କହିଲେ ଆପଣଙ୍କୁ ଆଉ କଣ କହିଲି ଆପଣଙ୍କୁ ତିନି କୋଟି ଆଇଥିଲା ମୁଁ କଣ ଆପଣଙ୍କୁ କହିଲ ଦିଲକ୍ଷ୍ୟ ଆଇଚି
ଆ ସେଟା ତ ଅବଶ୍ୟ ସତ କଥା ଆପଣ କହିଲେ ଆପଣଙ୍କ ଆମର ଯୋଉଁ ଭଗିନୀ ଅଛି? ଅଛନ୍ତି ବଡ ଭଗିନୀ ଯାଙ୍କର ଏବେ ବାହାଘର ହେଇ ହବାର ଅଛି ଶୁଣନ୍ତୁ ଶୁଣନ୍ତୁ ଆମର ଯଉଁ ବାହାଘର ହବାର ଅଛି ସିଏ ତଳେ କଥାବାର୍ତ୍ତା ହଉଛନ୍ତି। ତାଙ୍କ ସମ୍ପର୍କୀୟଙ୍କ ସହିତ କାହା ସହିତ କଥାବାର୍ତ୍ତା ହଉଛି ମୁଁ ଜାଣିନି।
ହୁଁ
କିନ୍ତୁ କଥାବାର୍ତ୍ତା ହଉଛନ୍ତି। ଯେହେତୁ ଆମେ ଶୁଣନ୍ତୁ ଆମେ ଯୋଉ ଦି ଜଣ ଆମେ ଆସିଲେ ଏଇ ଯୋଉ ତମ ଆପଣଙ୍କ ପଛ ପଟ ଛାତ ଦେଖିଲେ ବାମପଟ ସେପଟ ଛାତକୁ ଦେଖିବି କି ସେପଟେ ବସିଛନ୍ତି ନା ଭୂତ
ଆଜ୍ଞା ନାଇଁ ସିଏ ଆମ ଘର ପାଖର ଡ଼ି ପଢଉଛି ପିଲାମାନେ ବସିଛନ୍ତି ସେ ଛାତ ଉପରେ
କୁ ଛାତ ଛାତ ଲାଗିଛି?
ନାଇଁ କିଛି ଦୂର ତାର।
କି ଦୂରତା ଅବଲମ୍ବନ କରୁଛନ୍ତି ଆପଣ ନା କଣ?
ଆଜ୍ଞା ଦୂରତା କଣ ଏଇଟା କରୋନା ହେଇଛି ଆପଣଙ୍କୁ ଦୂରତା ଅବଲମ୍ବନ କରିବି।
ହେ କରୋନା କଥା କୁହନା ସେ ତ ଘାଣ୍ଟି ଦେଇ ପଳେଇଥିଲା ଇଣ୍ଡିଆରେ ଆଉ ଇଣ୍ଡିଆ ନୁହଁ ଭାରତରେ ଆଉ। ସବୁଆଡେ ଘାଣ୍ଟି ଦେଇଛି। ବିଶ୍ଵରେ ତ ଘାଣ୍ଟିଛି ଘାଣ୍ଟିଛି ଆମ ଭାରତକୁୁ ଯେତିକି ଘାଣ୍ଟିଛି ମାନେ ଆମର ଆଜି ଯାକେ ବି ସେଟା ପୂରଣ ହେଇପାରୁନି ଅବଶ୍ୟ ପୁରଣ ଆସ୍ତେ ଆସ୍ତେ ହେଇଗଲାଣି।
ଆଜ୍ଞା
ଯୋଉଁ ଯୋଉଁ ଲୋକଙ୍କର ନିଜର ନିଜ ମାନଙ୍କର ଯେ ଚାଲି ଯାଇ ଅଛନ୍ତି ସେ କରୋନା ରେ ତାଙ୍କୁ କେତେ ବାଧୁଥବ। ଯେହେତୁ ଏକ ସେ କଣ କହିଲେ?
ହୁଁ କୁହନ୍ତୁ ଆପଣ କହୁଥିଲେ ମୁଁ କିଛି କହୁନି।
ଏ ଯେହେତୁ ଆପଣଙ୍କ ଗୋଟେ ଏକ କଣ କହିଲେ ଭାଇରସ ସେଥିପାଇଁ ଉ ଭୂତାଣୁ ସେଥିପାଇଁ ସେ ବହୁ
ହୁଁ ଆଜ୍ଞା ସେଟା ଯେହେତୁ ହୁଁ। କୁହନ୍ତୁ କୁହନ୍ତୁ ଆପଣ କଣ କହୁଚନ୍ତି।
ସେଇଥିପାଇଁ ଯୋଉ କ୍ଷତିକାରକ ସେ ବହୁ କ୍ଷତିକାରକ ବୁଝି ପାଇଲେ ଯେହେ ତ ଆମେ ତାଙ୍କଠୁ ଦୂରେଇ ରହିଥିଲେ ତଥାପି ଆମର କେତେକ ଆମ ଗ୍ରାମରେ ବି ସମ୍ପର୍କୀୟ କେତେକ ଚିହ୍ନା ଜଣା ବି ସେଇଥେରେ ମୃତ୍ୟୁବରଣ କରିଚନ୍ତି।
ହୁଁ।
ତାଙ୍କ ବାପା ମାଆଙ୍କୁ କଣ ବିତଉଥେବେ କେମିତି ବିତଉଥେବେ। ହେଲା ସେ ଜାଣିଚନ୍ତି ଆପଣ ବି ଜାଣିପାରୁଥିବେ ତାଙ୍କ ଭାବନା ତା ଙ୍କ ମନ ତାଙ୍କ କଷ୍ଟ ବୁଝିପାଇଲେ।
ଆଜ୍ଞା। ବହୁତ ବହୁତ ଆଜ୍ଞା କୋରୋନା ଦ୍ଵାରା ବହୁତ ବିଶ୍ବ ମାରୀ ମହାମାରୀ ଦ୍ଵାରା ନିଜେ ବହୁତ ଲୋକ ନିଜର ସାଙ୍ଗ ସାଥି ଭାଇ ଭଉଣୀ ଆଉ ସମ୍ପର୍କୀୟଙ୍କୁ
ପିଇସା ପିଉସୀ ମଉସା ମାଉସୀ ସମସ୍ତଙ୍କୁ ସମ୍ପର୍କୀୟ ହରାଇଛନ୍ତି। ବୁଝିପାଇଲେ ବୁଝିପାଇଲୁ।
ହୁଁ।
ସେଥିପାଇଁ ସେ ଭୂତାଣୁ କୁ ଦୂରେଇ ରହିବା ଆଉ ସେ ଭୂତାଣୁ କୁ ଆରମ୍ଭ କରିଦବା ନାଇଁ। ଯୋଉଠି ଆରମ୍ଭ ହଉଚି ତାକୁ ସେଇଠି ହିଁ ଶେଷ କରିଦବା।
ହୁଁ।
ତର ତମେ ମୋ କଲ୍ ଟା ଉଠଉନା ଯେତେବେଳେ କଲ୍ କଲି ମୁଁ କଣ ଯେ କ ଯେକୌଣସି ପିଲା କଲ୍ କରୁ ଆପଣ ତମେ ଉଠଉନା।
ଆଜ୍ଞା ମୁଁ ଜାଣିଚି ମତେ ଆଜି ସମ୍ପର୍କ କରିବାକୁ ଚାହୁଁଚନ୍ତି। ତାଙ୍କର କିଛି ସ୍ଵାର୍ଥ ଅଛି ନହେଲେ ସିଏ ମତେ ସମ୍ପର୍କ କରନ୍ତିନି।
ନା ଏବେ ସିନା ସ୍ୱାର୍ଥ ଅଛି ଆଉ ସବୁବେଳେ କଣ ସ୍ୱାର୍ଥ ଥିଲା କି।
ନାଇଁ ଆପଣଙ୍କ କଥା ମୁଁ କହୁନି ଆପଣ ନିଜସ୍ୱ ନେଇ ଯାଉଚନ୍ତି ଏଇଟା ଆପଣଙ୍କୁ ମୁଁ କିଛି କହୁନି।
ନା ମତେ ମୁଁ ନିଜସ୍ଵ ନଉନି ଆପଣ ତ ଯେତେବେଳେ ତ ଯିଏ ହଉ ଧର ଆମ ଭଗିନୀ ମାନେ ଯେତେବେଳେ କଲ କରନ୍ତି କଲ୍ କରନ୍ତି ଆପଣ ତ ଉଠାନ୍ତିନି କି କଲ୍ ବ୍ୟାକ୍ ବି କରନ୍ତିନି କଣ ପାଇଁ ସ୍ୱା
ନାଇଁ ଆପ-ଆପ-ଆପଣଙ୍କ ଭଗିନୀ ଯେତେବେଳେ କଲ୍ କରନ୍ତି ନା ଆପଣ କହୁଚନ୍ତି ମୋ ଭଗନୀ ଯେତେବେଳେ କଲ୍ କରନ୍ତି?
ସିଏ ଯେତେବେଳେ କରନ୍ତି ଆପଣଙ୍କୁ ଆପଣ ପ୍ରତି ଉତ୍ତର ତାର କିଛି ଦିଅନ୍ତିନି।
ନାଇଁ ମୁଁ ପ୍ରତି ଉତ୍ତର କିଛି ଦିଏ ନା।
ଝିଅ ଏବେ ଏବେ ଦେଖିଦବା ଆମେ ସାମ୍ନା ସାମ୍ନି ହେଇକି ଦେଖିଦବା କିଏ କାହାକୁ କେତେ ଥର କଣ କରଚି।
ଆଜ୍ଞା ଆପଣ ଯଦି କହିବେ ମୁଁ ଆଣିବି ମୋ ଫୋନ ଟିକୁ ମଧ୍ୟ ଆଣିବି।
ହୁଁ ଫୋନ ଟି ଆଣନ୍ତେ ଆଉ ପଇସା ବି ଦିଅନ୍ତୁ ଦୁଇ ପ୍ରକାର କାମ ଅଛି ମୁଁ ଆପଣଙ୍କୁ ମାଗୁ ନାହିଁ କାହିଁକି ଯେ ଆପଣ ଯେହେତୁ ଗୋଟେ ଆଗାରେ ଖରାପ ହେଇଚନ୍ତି ସେ ତ ଆପଣଙ୍କ ସାନ ଭାଇ ଆପଣଙ୍କୁ ଖରାପ କରିଦେଇଚନ୍ତି ମ ତେ ଏବେ ସେଥିପାଇଁ ଖରାପ ଲାଗୁଚି ବୁଝିପାଇଲେ ଆପଣ ଯୋଉ ଆଶାରେ ସେ କରଥେଲେ ଆଶା ମଧ୍ୟ ପୂରଣ ନ ହଉ। ଆପଣଙ୍କୁ ଜଣେ କିଏ ଖରାପ କହିଲେ ଆପଣଙ୍କୁ ଖରାପ ଲାଗିଲା। ବୁଝିପାଇଲୁ ମତେ ବି ସେଠି ଖରାପ ଲାଗିଲା ଯେ କାହିଁକି ନା ସେ କଣ ତା ନିଜ ଇଏ ପାଇଁ ସେ କଷ୍ଟ କରଚି ପାଇଛି ସିଏ ତମୁକୁ କ ଯଦି ତମର ଇ
ଉଁ ଭାଇ।
ତା ସେଇ ଜିନିଷଟା ତ ଆପଣ ସାନ ଭାଇଠୁ ତ ଆଣିନଥାନ୍ତ। ତମର କଁ ପଇସା ଅଭାବ ଥିଲା ତମର ଯେତିକି ଆଇଛି ବହୁତ ଭଲ ଆ। ମୋଠୁ ବହୁତ ଭଲ ଆଇଛି ବହୁତ ଭଲ ସମସ୍ତଙ୍କଠୁ ବହୁତ ଭଲ ଆଇଛି ବୁଝିପାଇଲେ।
ଆଜ୍ଞା।
ତମେ ଯେତିକି ଆଶା କରୁ ନ ଥିଲ ବି ତାଠରୁ ବହୁତ ଅଧିକା ଆଇଚି। ବୁଝିପାରିଲେ ସେଥିପାଇଁ ଆପଣଙ୍କ ଯୋଉ ସାନ ବାଇଟା ସତ କଥା କହିଥାନ୍ତେ ହଁ ସତ କଥା କହିଥାନ୍ତେ ଏତିକି ଟଙ୍କା ଆସିଅଛି। ମୁଁ ତା ଦୁଉ ଅଧା ଟଙ୍କା ଦେଇଦେ କି ସବୁ ଦେଇଦେ କିନ୍ତୁ ଯେତିକି ଆସିବା ଆସିନାହିଁ ତାର ପାଞ୍ଚରୁ ଦଶ ଡବଲ ଅଧିକା ତ ଆପଣ କହୁଛନ୍ତି। ନନେ କେମିତି ମୁଁ ଆଣିଦେବି?
ଆହୁରି ଦୁଃଖର କଥା ହଉଛି ମୋ କଥା କି ବିସ୍ୱାସ କରୁନାହାନ୍ତି କିଁ ଏ ଏତିକି ଅର୍ଥ ଆସିଅଛି ବୋଲି ଆଉ ମ ମତେ କିଏ ମତେ କହୁନାହାନ୍ତି ସେ ତାଙ୍କ ନିଜ ଭିତରେ ବ ତାଳପ କରୁଛନ୍ତି ଆଜ୍ଞା।
ନିଜ ଭିତରେ ଆଲୋଚନା କରୁଛନ୍ତି ନାଇଁ ଆଉ ଆପଣ ହଁ ଏବେ ଆପଣ କିଛି କରିପାରିବେନି କାହିଁକି ନା ଆପଣ ଯ ଦେଖେଇ ଦେବେ ଆପଣ ଏତେ ଖରାପ ହେଇଯିବେ ଯେ ଆପଣଙ୍କୁ ସବୁ ତାକୁ ପଇସା ଦବାର ଅଛି। ଆପଣ ଯେହେତୁ ଖରାପ ହେଇଯାଇଛନ୍ତି ଆଉ କିଛି ହବନି।
ସେଥିପାଇଁ ତ ମୁଁ ତାଙ୍କ ଫୋନ ଟିକୁ ଫେରେ ଦେଲି
ଆପଣ ଠିକ କଲେ ମତେ ଯଦି ସେଇ କଥା ଟା କହିଥାନ୍ତେ ମୁଁ ଆଗରୁ ବି ଆପଣଙ୍କୁ କହି ଥାନ୍ତି ଯେ ଆପଣ ତାଙ୍କ ଫୋନ ଟାକୁ ଫେରେଇ ଦିଅନ୍ତୁ ଆଉ ତାଙ୍କ ଫୋନ ଆଣନ୍ତୁ ନାଇଁ କି ତାଙ୍କୁ କିଛି କୁହନ୍ତୁ ନାହି ଆପଣ ତାଙ୍କୁ ପଇସା ଟି ଧରାଇ ଦିଅନ୍ତୁ ବାବୁରେ ମୁଁ ଏତିକି ଅର୍ଜନ କଲି ପାଞ୍ଚଶହ ଟଙ୍କାଟି ଆଠଶହ ଟଙ୍କାଟି ଆଇଲା ମୁଁ ତତେ ଦୁଇଶହ ଟଙ୍କା ଦେଇଦେଲିି ମୁ ଦୁଇଶହ ଚାର ଶ ମୁଁ କରିଛି ରେଜିଷ୍ଟର କରିଛି ତାର ପଇସା ପଡିବ ଇଏ କରିବ ସେଥିପାଇଁ ଦୁଇଶହ ଚାରିଶହ ଟଙ୍କା ରଖିଲି।
ହଁ
ଏଇଟା କହିଦେବେ ଆପଣ ସମାପ୍ତ କରିଦିଅନ୍ତୁ ସେ ପିଲା ଜମା ଭଲ ନୁହେଁ ବହୁତ ଖରାପ ପିଲା ସେ ସିନା ଦେଖାହେଉଛି ତ ଆପଣଙ୍କୁ ବୋକା ଭଳିଆ।
ହୁଁ ନାଇଁ ତାଙ୍କ କଥା ମୁଁ ଯେହେତୁ ଆପଣ ତା ସାଙ୍ଗେ କମ ସମୟ ବିତେଇଛନ୍ତି ମୁଁ ତା ତାକୁ ଜନ୍ମରୁ ବେଳ ଦେଖି ଆସୁଛି। ସେଥିପାଇଁ ମୁଁ ଆପଣଙ୍କ ଠାରୁ ତାକୁ ଭଲ ବହୁତ ଭଲସେ ଜାଣିଛି। ଏବଂ ବହୁତ ପରିଚିତ ତାଙ୍କ
ହେଲା ମୁଁ ଜାଣିଛି ଆପଣ ଜାଣିଛନ୍ତି ତାଙ୍କ ପରିଚିତ କିନ୍ତୁ ମୁଁ ଯୋଉ କଥା ଗ କହିଲି ଭୁଲ କଲି କି?
ନାଇଁ ଆପଣ ସଠିକ କହିଲେ କିନ୍ତୁ ଆପଣଙ୍କର କଣ କହିଲେ
ନାଇଁ ନାଇଁ ଆଉ ଖରାପ ଭାବୁଛନ୍ତି କି ମୁଁ କହିଲି ବୋଲି।
ନାଇଁ ଖରାପ କଣ ଭାବିବି ଆପଣ ଯେହେତୁ ଆପଣଙ୍କର ଅଛି ତାଥିହରେ କିଛି ମାନେ ଆପଣଙ୍କର ହକ୍ ଅଛି କହିବାର ଆପଣ କହିବେ ଆଉ।
ହକ ନାଇଁ ମୁଁ ଯୋଉଟା ସତକଥା ଟା କହିଲି ନିଜ ନିଜ ଭାଇ ବିଷୟରେ ବି କଥା ହୁଅ ମୁଁ ସତକଥା କଥା ନା ଆମକୁ କିଛି ମିଛ କଥା କଥା ହବୁ। ଯେକୌଣସି ଭଲ ହଉ ଖରାପ ହଉ ମନ୍ଦ ହଉ ଆମେ କଥା ହଉନା ନାଇଁ।
ହୁଁ
ଇଏ କଣ ଆପଣଙ୍କ ପାଖରେ ରହିଛନ୍ତି ନା ଆଉ ଆପଣଙ୍କ ଯୋଉ ସାନ ଭାଇ ବନ୍ଧୁ ଆପଣଙ୍କର ଆମ ତାଡି ମୂଳ ସାଇରୁ ଗଡିକି ଯାଉଛନ୍ତି ଆପଣଙ୍କ ଘର ଆଡେ।। ଆପଣ ଯିଏ ବାରମ୍ବାର କଲ୍ କରିକି ପରିଶାନ କରନ୍ତି।
ଆଜ୍ଞା ଆ ମୋର ନିକଟ ଆଜ୍ଞା। ବୁଝିପାରିଲି କିଏ ଆପଣ କାହା କଥା କହୁଛନ୍ତି ମୁଁ ବୁଝିପାରୁଛି।
ହଁ ବନ୍ଧୁ ତ ଆମଣ ଜାଣି
ହୁଁ ଆଜ୍ଞା ବନ୍ଧୁ କହୁଥିଲେ ଏ ବିଷୟରେ କିପରି ଏପରି ହବ। ଆଉ କିପରି କରାଯିବ ମତେ ପ
ମତେ ବାରମ୍ବାର କହୁଛନ୍ତି ଯେ ମୋ ସହିତ ଆସିିକି ବାର୍ତାଳାପ କର ମୁଁ ତାଙ୍କ ସହିତ ବାର୍ତ୍ତାଳାପ କଲେ ତାଙ୍କର ମୋ ମୋର ଅଧିକା ହେଇଯିବ ତାଙ୍କର କମ ହେଇଯିବ ସେଥିପାଇଁ ମୁଁ କରୁନେଇ ମୁଁ ତାଙ୍କୁ କହୁଚି ଯେ ତମେ ଆମ ତମର ସାନ ଭାଇ ତମ ପଡ଼ୋଶୀର ଯିଏ କରୁଛନ୍ତି ତମଠୁ ଛାନ ତ ଜାଣିପାରଥିବ ତମ ସହିତ ବୁଲନ୍ତି ତାଙ୍କ ସହିତ ମୋ ସମାସ୍କନ୍ଦ ଯିଏ ଅଛନ୍ତି ମୋ ସମାସ୍କନ୍ଦ କିଏ କହିଲ
ହୁଁ ହୁଁ ଆପଣ କହିଲେ ଯୋଉ ବୁଝିପାରିଲିନି। ଦାଣ୍ଡି ମୂଳ ଯୋଉ ଆପଣ ଯୋଉ କହୁଛନ୍ତି ଆପଣ ଦାଣ୍ଡି ମୂଳରୁ କିଛି ବାଟ ଆସିଲା ପରେ ଡାହାଣ ଶ୍ କଡ ତାଙ୍କ ଘର ଯୋଉ ଆପଣ କହୁଛନ୍ତି ତ
କିଛି ବାଟ ଆସିଲା ପରେ ଡାହାଣ କରେ
ନାଇଁ ଆଉ କୋଉ ସି ଆଜ୍ଞା।
ନାଇଁ ନାଇଁ ମୁଁ ତାଙ୍କୁ କହିଲି ଯେ ଏବେ ଯିଏ ଗଲେ ଆପଣ ଜାଣିପାରିବେ ତାଙ୍କୁ
ନାଇଁ ଆପଣ ଜାଣିପାଇଲେ ନି ଠିକଶ୍
ସିଏ ମୋ ସାଙ୍ଗ ଯିଏ ଯା ଫୋନ ଆଣି ମୁଁ କଥାବାର୍ତ୍ତା କରେ। ତା ସାନ ଭାଇ ଆପଣଙ୍କୁ ବାରମ୍ବାର ପରିଶାନ କରନ୍ତି।
ଆଜ୍ଞା ଆ ତାଙ୍କ ଫୋନ ର ଟିକେ ଅସୁବିଧା ଅଛି ସେଥିପାଇଁ କି ଛି କଥା ହେଇ ହଉନି ତାଙ୍କ ଫୋନ ରେ ଆଜ୍ଞା। ସିଏ ମତେ ବାରମ୍ବାର କଲ କରି ଅ
ମୁଁ ତାଙ୍କୁ କହିଲି ଯେ ତମେ ମୋ ସହିତ କଥା ନ ହେଇ ଯଦି କଥା ହବ ଯାଙ୍କର ଏବେ ନୂଆ ଗାଡିଆ ଖୋଳା ହଉଛି ମାନେ ପାଇପ୍ ଖୋଳା ଯାଉଚି। ତାଙ୍କ ସହିତ କଥା ହେଲେ ତମର ସମାସ୍କନ୍ଦ ହବ ନ ସମାସ୍କନ୍ଦ କ କଥାବାର୍ତ୍ତା ଠିକ ରହିବ। ଆଉ ମୋ ସହିତ କଥା ହଉଚି କି ତମ ସହିତ କଥା ହବ
ଆଜ୍ଞା ଆଜ୍ଞା ଆ ଆପଣ ଯୋଉ କହୁଚନ୍ତି ଯାହାର ନଳକୂପ ଖୋଳା ଖୋଳା ହଉଚି ତାଙ୍କରି। ଆଜ୍ଞା ତାଙ୍କ ସାଙ୍ଗେ କଥା ହେଲେ ସମାସ୍କନ୍ଦ ଅଛି ଦୁଇ ଜଣଙ୍କର ଆଙ୍କର ଦୁଇ ଜଣଙ୍କର
ପଡ଼ିବ ଭାବ ହବ ପ
ଆଜ୍ଞା ପଢିବ କିନ୍ତୁ ତାଙ୍କର ଦୁଇ ଜଣଙ୍କର ହବ୍
ସିଏ ବହୁତ ଶୀଘ୍ର ଆପଣଙ୍କ ପା ନିକଟକୁ ପହଞ୍ଚି ଗଲାଣି ନାଇଁ।
ଆଜ୍ଞା ମୋ ବତିରେ ଆସିକି ସିଏ ମୋ ସେଇ ଆପଣଙ୍କ ବିଷୟରେ ଟିକେ ଚର୍ଚ୍ଚା କରୁଚନ୍ତି।
ବାଳୁଙ୍ଗା ପିଲା ଟେ ହଉ ମୁଁ ରଖୁଅଛି ଆପଣଙ୍କୁ ପରେ କେତେବେଳେ କଲ୍ କରିବି।
ଆଜ୍ଞା ଆପଣଙ୍କ ତ ସବୁବେଳେ ବ୍ୟସ୍ତରହୁଚନ୍ତି ଆଉ ରୁହନ୍ତୁ।